ଆଲେ।
ଆଜ୍ଞଆ।
ଆଜ୍ଞା କଣ କରୁଛନ୍ତି?
ଏଇଠି ବସିଛି।
ଆଉ କଣ ଖାଇଛନ୍ତି?
ଚୁଡା ସନ୍ତୋଳା ଖାଇଥିଲି।
ଆଛା ଆଉ ଆ ଖଦା ବେଳେ ଖାଇବା କଣ ଅଛି ନା ନା ନା ଏବେ ପଖାଳ ଖାଇବେ? ଆଜ୍ଞା।
ହଁ ସେ ଗୋଦେ ପଖାଳ ଖାଇକି ନହଲେ ଖରା ବ ଡାଇରେକ୍ଟ ଖରାବେ ନହେଲେ ତତକା ଲଖବି ଆଉ।
ଓ ଆଚ୍ଛା ଆଛା ଆଉ କଣ? ଏବେ ଆପଣ କଣ କିଛି କରୁଛନ୍ତି ଜବ୍ ଫବ୍?
ଏ ଜପ ନା ଘରେ ଅଛି।
ଆଉ ଆପଣଙ୍କ ସ୍ୱପ୍ନ କଣ ଅଛି, ମାନେ ଆଗକୁ ଆପଣ କଣ ଭାବିଛନ୍ତି। କଣ କରିବେ କଣ ନାହିଁ?
ମୋ ସ୍ବପ୍ନ ଏମତି ପ୍ରତ୍ୟେକ ମଣିୁଷ୍ୟ ଜୀବନରେ ଏମିତି ଏ ଏକ ମାନେ ସମୟ ବି ଆସେ। ଯେଉଠି ତାକୁ ନିଜର ଭାବନା କୁ ଭବିଷ୍ୟତକୁ ମଧ୍ୟରୁ ଗୋଟିଏ କୁ ବାଛିବାକୁ ପଡିଥାଏ।
ଆଜ୍ଞ ଆଜ୍ଞା ନିହାତି ନିହାତି।
ଆଜି ଆଜି ମୋ ଜୀବନ ମତେ ସେମିତି ଏକ ଦ୍ୱନ୍ଦ୍ୱ ର
ହୁଁ।
କହିଲି ମୁଛି ଗୋଟେ ମୋର ଭବିଷ୍ୟତ ଅଛି। ଆଉ ଗୋଟେ ମୋର ମୋର ଶିକ୍ଷାତ ଯୋଗ୍ୟତା। ଏବଂ ମୋର ସପ୍ନର ସହର ଚେନ୍ନାଇ ଅଛି।
ଆଜ୍ଞା। କାଇଁ ଆପଣଙ୍କୁ କଣ ଓଡିଶାରେ କିଛି ଜବ୍ ଫବ୍ କରିବାରେ ମାନେ ଇ ଚ୍ ଇଚ୍ଛା ନାଇଁ ନା
ଓଡିଶାରେ ଏତେ ଓଡିଶାରେ ଓଡିଶାରେ ଚାକିରି ଅଛି କିନ୍ତୁ ଉଁ ଭଲ ପଇସା ନୁହଁ।
ଆଜ୍ଞା ଆଜ୍ଞା ବାହାରକୁ ଗଲେ ଟିକେ ପଇସା
ହଁ ସବୁ ଜିନିଷ ପୁଣି ଚଳେଇବାକୁ ପଡିବ ନା ନାଇଁ?
ଆଜ୍ଞା
ଯେଉଁଠିକି ଗଲେ ମୁଁ ମୋର ସାର୍ଟିଫିକେଟ୍ ଆଣିପାରିବି। ଏବଂ ନିଜ ଗୋଡରେ ଠିଆ ହୋଇପାରିବି।
ଆଜ୍ଞା ଆଜ୍ଞା
ଅନ୍ୟପଟେ ମୋ ପ୍ରେମିକଙ୍କ କଥା ମାନି ଘରେ ଶୁଣି ନିଜକୁ ଚାରି କାନ୍ଥ ଭିତରେ ସୀମିତ କରିଦେବି।
ଆଜ୍ଞା
ତେବେ ମୁଁ ସାରା ଜୀବନ ପାଇଁ ଜଣେ ଅଶିଖିତ ବା ମୂର୍ଖ ହୋଇ ରହିବି ଆଉ।
ନିହାତି ନିହାତି ଘରେ ରହିଲେ ତ ସେ ଅଶିକ୍ଷିିତା ଭଳିଆ ହିଁ ଲାଗିବ ନା?
ଆଜ୍ଞା ଆଜ୍ଞା। ଶିକ୍ଷା ଏବଂ ଆତ୍ମନିର୍ଭରଶୀଳତା ହଉଛି ନାରୀର ସବୁଠାରୁ ସବୁଠାରୁ ବଡ ଅସର।
ହଁ ନିହାତି କାରଣ ଯଦି ଆମେ ଗୋଟେ କିଛି ଚାକିରିୀ ନକରିବା ତ ଆମକୁ କେହି ଖାତିର ହିଁ କରିବେନି।
ଆଜ୍ଞା ଆଜ୍ଞା ଆଜ୍ଞା ଷାଠିିପିକେଟ କେବଳ କାଗଜର ମାନେ କାଗଜର ଖଣ୍ଡ ନୁହେ। ଏହା ଏହା ମୋର ବର୍ଷ ବର୍ଷର ପରିଶ୍ରମର ଫଳ। ଏବଂ ମୋର ପରିଚୟ।
ନିହାତି ଆପଣ ସେତିକି କଷ୍ଟ କରିଥିବେ ସେ ସାର୍ଟିଫିକେଟ ପାଇଁ। ପାଠ ପଢିଥିବେ ଦିନ ରାତି ଇଁ ପାଠ ପଢିକି ପରିଶ୍ରମ କରିଥିବେ ତ ସେଇଟା ତ ଆପଣଙ୍କୁ ନିହାତି ଦରକାର ନା।
ଆ ଏକ ସୁନ୍ଦର ଅଂଶ ହୋଇପାରେ କିନ୍ତୁ ତାହା କେବେବି ସମ୍ପୂର୍ଣ୍ଣ ଜୀବନ ହୋଇପାରିବ ନାହିଁ କେବେ ହେଲେ ବି।
ଆଜ୍ଞା ଆଜ୍ଞା।
ଯୋଉ ପ୍ରେମ ସ୍ଵପ୍ନକୁ ସା ସାକାର କରିବାରେ ବାଧା ସାଜେ ଏବଂ ଆଗକୁ ବଢିବାକୁ ରୋକେ। ସେଇ ନିଷ୍ପତ୍ତିକୁ ଆଖି ବନ୍ଦ କରି ଗ୍ରହଣ କରିବା ନିଜ ପ୍ରତି ଅନ୍ୟାୟ।
ନିହାତି ନିହାତି ନିଜ ସ୍ୱପ୍ନ ନକୁ ମାରିବା ଗୋଟେ ନିହାତି ଅନ୍ୟାୟ କଥା।
ଆଜ୍ଞା। ଚେନ୍ନାଇ ଯାଇ ନିଜର ଅଧିକାର ସାର୍ଟିଫିକେଟ ହାସଲ କରିବା ଏବଂ ନିଜ ଗୋଡ଼ରେ ଠିଆ ହେବା ମୋର ପ୍ରଥମେ କର୍ତ୍ତବ୍ୟ ହେବା ଉଚିତ୍।
ହଁ ଯେହେତୁ ଆପଣ ଏତେ ପରିଶ୍ରମ କରୁଛନ୍ତି ତ ଆପଣଙ୍କୁ ଆପଣଙ୍କ ସାର୍ଟିଫିକେଟ ଟା ନିହାତି ଦରକାର।
ଆଜ୍ଞା।
କିନ୍ତୁ ନିଷ୍ପତ୍ତି ପୁଅର ନିଜର ହେବା ଦରକାର। କାହା ଅନୁସାରେ ନିଷ୍ପତ୍ତି ନେବା ଠିକ ବି ନୁହଁ।
ଆଜ୍ଞା ଯେହେତୁ ଆପଣ ପାଠ ପଢିଛନ୍ତି ତ ଆପଣ ହିଁ ଜାଣିଛନ୍ତି ନା ଆପଣ କୋଉ କାମ ଟା ଭଲସେ କରିବେ। ପାରିବେ କୋଉ କାମ ନ କରି ପାରିବେ ତ ଆଉ କି କେମିତି ନିଷ୍ପତି ଟା ନେବେ।
ହଁ ଭୟ ଏବଂ ଦ୍ଵନ୍ଦକୁ ଦ୍ଵନ୍ଦକୁ ପଛରେ ପ
ମଧୁଆକୁହବ ଆଗକୁ କାରଣ। ଯଦି ମୁଁ ଆଜି ନିଜ ପାଇଁ ଲଢିବି ନାହିଁ ତେବେ ଆଗାମୀ ଦିନ ନିଜେ ସ୍ୱାଭିମାନ ହରାଇ ବସ୍ ହରାଇକୁ ବଞ୍ଚିବାକୁ ପଡ଼ିବ।
ନିହାତି ନିହାତି ଆପଣ ଯଦି ନିଜେ ଷ୍ଟ୍ରଙ୍ଗ ନହବେ ତାହେଲେ ଏ ଆଗକୁ କେମିତି ବଢିବେ
ତେଣୁ ମୂର୍ଖ ହେଇ ରହିବା ଅପେକ୍ଷା ଶିକ୍ଷିତ ଏବଂ ଆତ୍ମନିର୍ଭରଶୀଳ ଏବା ହିଁ ମୋ ଜୀବନର ସଠିକ ପଥ।
ନିହାତି ଆଜିକାଲି ସମସ୍ତଙ୍କୁ ଆତ୍ମ ନିିର୍ଭରଶୀଳତା ହବା ନିହାତି ଦରକାର।
ଆଜ୍ଞା।
ନିଜର ଇଛା ଟା ତ ପୂରଣ କରିପାରିବା ଆମେ ମାନେ ନିଜେ ଚାକିରୀ କରିକି ନିଜ ଇଛା ରେ କିଛି କରିପାରିବା।
ଆଜ୍ଞା। ଆଉ ତମେ କଣ କରୁଛ ଏବେ?
କିଛି ନାହିଁ ମୁଁ ଏଇଠି ଏବେ ମୋର ପାଠ ପଢ଼ା ସରିଛି ଘରେ ଅଛି।
ମୁଁ ଗୋଟେ ପ୍ରଶ୍ନ ପଚାରିଲି।
କହୁନାହାନ୍ତି।
ରାବଣ ର ଶେଷ ବିଜୟ କଣ ଥିଲା ଏବଂ ସେ ସ୍ଵାଭିମାନ ବି କେମିତିଆ ଥିଲା।
ଏ ରାବଣର। ଆଉଥରେ କଣ ପଚାରିଲେ ଟିକେ କ୍ଲିୟର ହେଲାନି କହିବେ।
ରାବଣର ଶେଷ ବିଜୟ ଏବଂ ତା ସ୍ୱାଭିମାନ।
ଆଜ୍ଞା। ରାବଣ ହଉଛି ମାନେ କଣ କି ଯୁଦ୍ଧର ଗୋଟେ ରାତି ପୂର୍ବରୁ ମନ୍ଦ ଧରି ରାବ ଆପଣଙ୍କୁ ପଚାରିଥିଲେ।
ଆଜ୍ଞା ଆଜ୍ଞା।
କହିଥିଲେ ଆପଣ ଚାହିଁଥିଲେ କାଲି ଯୁଦ୍ଧରେ ରାମକୁ ଛଳନା କରି ସହଜରେ ହରାଇ ପାରିଥାନ୍ତେ। କିନ୍ତୁ ଆପଣ ସମ୍ମୁଖ ଯୋଦ୍ଧାର ରାସ୍ତା ହିଁ କାହିଁକି ବାଛିଲେ। ସେଇଠି ରାବଣ କହିଥିଲେ ରାବଣ ଆଖି ଛଳ ଳ ହେଇଗଲା ସେ କହିଲେ। ଯେତେବେଳେ ମୁଁ ଛଳନା କରି ଜିତିବା ବିଷୟରେ ଚିନ୍ତା କଲି ସେତେବେଳେ ମୋର ଗୋଟିଏ କଥା ମନେ ପଡିଗଲା।
ଆଜ୍ଞ
ସେ ହଉଛନ୍ତି ତାଙ୍କ ମା।
ଥ୍ୟାଙ୍କୟୁ
ତାଙ୍କ ମା ତାଙ୍କୁ କହିଥିଲେ ରେ ରାବଣ ତୁ ଯାହା ବିି ହେଉ କିନ୍ତୁ ଗୋଟିଏ କାମ କେବେ ବି କରିବୁ ନାହିଁ।
ହଁ କୋଉ କାମଟା?
ଯଦି ଜିତିବାର ଅଛି ତେବେ ସମ୍ମୁଖରେ ଛିଡା ହୋଇ ଜିତିବୁ ପଛ ପଟୁ ଆକ୍ରମଣ କରିବା କା ପୁରୁଷର କାମ।
ଆଜ୍ଞା ଆଜ୍ଞା।
ସେଇଥିପାଇଁ ରାବଣ ଛଳନିଆ ତ୍ୟାଗ କରିଥିଲେ।
ଆଜ୍ଞା।
ମନ୍ଦ ଧରି ସେଇଠୁ ପୁଣି ପଚାରିଥିଲେ ରାବଣଙ୍କୁ ଯେ କିନ୍ତୁ ସ୍ଵାମୀ ଯଦି ହାରିଗଲେ
ରାବଣ ହସିକିନା କହିଥିଲେ ମନ୍ଦ ଧରି ଦୁନିଆରେ ଦୁଇ ପ୍ରକାରର ପରାଜୟ ଥାଏ। ଗୋଟେ ସେଇ ଯାହା ଛଳନା କରି ଜିତିଲେ ମଧ୍ୟ ମିଳିଥାଏ ଗୋଟିଏ ସେଇ ଯାହା ସମ୍ମୁଖରୁ ଲଢିଲେ ମିଳିଥାଏ।
ଆଜ୍ଞା।
ପ୍ରଥମ ପରାଜୟ ମଣିଷକୁ ଭିତରୁ ଭାଙ୍ଗିଦିଏ।
ଆଜ୍ଞା।
ଦ୍ଵିତୀୟ ପରାଜୟ ମଣିଷକୁ ଇତିହାସରେ ଅମର କରିଦିଏ।
ଆଜ୍ଞା।
ଖୁଁ ଖୁଁ ମନ୍ଦ ଦରି କହିଲେ କାଲି ଯଦି ରାମ ମତେ ମାରି ଦିଅନ୍ତି ତେବେ ହଜାର ହଜାର ବର୍ଷ ପରେ ବି ଲୋକ କହିବେ ରାବଣ ସମ୍ମୁଖରୁ ଲଢିଥିଲା। ମେମ୍ ଦେଖନ୍ତୁ ଆପଣ ଜଣକ ପଛ ପଟରୁ ଲଢିଲେ ଆପ୍ ଆପଣଙ୍କୁ କିଏ ମନ ରଖିବେ କି?
ଆଜ୍ଞା ଆଜ୍ଞା।
ଯେହେତୁ ଆପଣ ତା ସମ୍ମୁଖରେ ଯାଇ ଛିଡା ହେଇକି ଲଢୁଥିଲେ ସିଏ କହିବେ ଯେ ହଁ ସିଏ ତା ହକ୍ ପାଇଁ ଲଢିଥିଲା।
ଜାଇକେ-
କହିଲେ କି ଏଇ ସେ ଛଳନା କରିକି ଜିତି ଯାଇଥିଲା ସେଥିରେ କଣ ଲାଭ ଅଛି। ଯେମିତିକି ମୁଁ ପିଲା। ପାଠ ପଢୁଛନ୍ତି ପରୀକ୍ଷା ଦଉଛନ୍ତି ଆଉ ଜଣେ ଜଣେ ପିଲା ଅଛନ୍ତି କପି କରିକି ବି ପାସ୍ କରି ଯାଉଛନ୍ତି।
ଆଜ୍ଞା।
କପି କରି ପାସ୍ କରି ଗଲେ ସାର୍ଟିଫିକେଟ ମିଳିଯାଉଛି ସତ। କିନ୍ତୁ ସିଏ କଣ ତାଙ୍କ ନିଜ ବୁଦ୍ଧିରେ କିଛି କଲେ କି?
ଆଜ୍ଞା।
କିଛି ପାଠ ବିଷୟରେ ଜାଣିଲେ କି?
ନା ନା।
ନାଇଁ ନାଇଁ ଜାଣି ପାରିଲେନି। ତ ସେଇଟାରେ କଣ ଲାଭ ସେଇଟା କେବଳ ସାର୍ଟିଫିକେଟ ପାଇଁ ସେ ପାଠ ପଢିଲେ।
ଆଜ୍ଞା।
କେବଳ ସାର୍ଟିଫିକେଟ ପାଇଁ ସେ ତାଙ୍କ ଅ ପରୀକ୍ଷା ଖାତାରେ ଲେଖି ଦେଇକି ଆସିଲେ। ତାଙ୍କୁ ସାର୍ଟିଫିକେଟ ମିଳିଗଲା ସତ ତାଙ୍କ ମୁଣ୍ଡରେ ସେମତି କିଛି କିନ୍ତୁ ଜିନିଷ ନ-
କିଛି ନଥାଏ।
କିନ୍ତୁ ସେଇ ଜାଗାରେ ଯଦି ଆପଣ ଆଉ ଗୋଟେ ଛୁଆକୁ ପଚାରିବେ ଯେ ପାଟ୍- ପାଠ ପଢିକି ହକ୍ ପାଠ ପଢିକି କମ୍ ମାର୍କ ରଖିକି ବି- ପ ମାନେ ପରୀକ୍ଷାରେ ପାସ୍ ହେଇଥିବ?
ଆଜ୍ଞା।
ଆପଣ ତାକୁ ପଚାରିଲେ ସିଏ ବହୁତ୍ କିଛି କହିଦେଇ ପାରିବ। କିନ୍ତୁ ଯିଏ କପି କରିକି ଲେଖିକି ଶହେରୁ ଶହେ ରଖିଥିବ ସିଏ ସେତିକ ଜାଣିନଥିବ।
ଜାଣି ନଥିବ।
ସେ କଥା ଟା କିନ୍ତୁ କଣ କେହି ଜାଣନ୍ତି ବାହାର ଲୋକ କେହି ଜାଣନ୍ତିନି। ଯେ ସିଏ କପି କରିକି ଲେଖିଛି କି ପାସ୍। କି ନିଜେ ପାଠ ପଢିକି ଲେଖିଛି। ଆଜ୍ଞା ନିହାତି, ସେଥିରୁ କିନ୍ତୁ ଲାଭ କାହାର ହଉଛି? ତାର କିଛି ଲାଭ ହଉଚ କି?
ନା ନା।
କିଛି ନାହିଁ କେବଳ ସାର୍ଟିଫିକେଟ ଧରିକି ବସିଲେ କିଛି ତ ଲାଭ ମିଳିବନି ନା ଯୋଉଠିକି ବି ଯିବେ ଆପଣ ଗୋଟେ ଚାକିରି ଖୋଜିବାକୁ ଗଲେ। ତ ସେଠି ଆପଣଙ୍କୁ ପଚାରିବେ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କେତେ? ଆପଣ କହିବେ ଯେ ନାଇଁ ମୁଁ ଏତେ ପଢି- କି ମୋର ଏତେ ସାର୍ଟିଫିକେଟ ଅଛି।
କିନ୍ତୁ କିଛି ଯୋଗ୍ୟତା କିଛି ନଥିବ କିନ୍ତୁ ଭିତରୁ କିଛି ଟ୍ୟାଲେଣ୍ଟ ନଥିବ।
ହଁ ହଁ ନିହାତି କିଛି ପଚାରିଲା ବେଳକୁ କିଛି ଉତ୍ତର ଦେଇ ପାରୁନଥିବେ। କିନ୍ତୁ ଯଉଠି ଅଳ୍ପ ମାର୍କ ରଖିକି ବି ଛୁଆ ହଜାର ହଜାର ବର୍ଷ ପରେ ବି ଲୋକ କହିବେ ରାବଣ ସମ୍ମୁଖରୁ ଲଢିଥିଲା। ସେଇଥିପାଇଁ ଏହା ହିଁ ମୋର ସବୁଠାରୁ ବଡ ବିଜୟ ହବ। ସମ୍ମୁଖରେ ଛିଡା ହେଇ ଲଢିକି ହାରିବାରେ ବି ବିଜୟ ଅଛି। ଏଇଆ ଆଉ ରାବଣ ଏକ ଶେଷ ବିଜୟ ଏବଂ ସ୍ୱାଭିମାନ ଥିଲା ଯାହା ହଉ ସେ ତାଙ୍କ ସ୍ୱାଭିମାନ ପାଇଁ ଲଢ଼ିଥିଲେ। ଆଜ୍ଞା ଆଚ୍ଛା ହଉ ଆଜ୍ଞା ଆଉ କଣ କହୁଛନ୍ତି?
ହଉ।
ନା ଫ୍ରି ହେଲେ କେତେବେଳେ କଲ କରିବେ, ଖରା ବେଳେ। ଖରା ବେଳେ ଆଜି ଭାତ ମାଛ ତରକାରୀ ହବ ଆଉ।
ଓହୋ ଅଛି ବୁଧପାର ଅଛି।
ଆଜ୍ଞା।
ଆମର ବି ସେଇ ମାଛ ଫାଛ ହବ ବୋଧେ ଆଉ। ଆଉ ମଟନ ରେଟ ତ ଯାହା ହେଲାଣି ସିଏ ତ
ଆକାଶ ଛୁଆଁ ରେଟ୍ ଆଜ୍ଞା।
ଆଉ ଚିକେନ ତ ଆମ ଘରେ କେହି ଖାଆନ୍ତିନି ସେଇଥିଲାଗି ହୁଏନି ଆଉ।
ଓକେ। ତମେ ଚିକେନ ଖାଅନା?
ହଁ ଖାଏ ସେମିତି ବାହାରେ କେତେବେଳେ କେମତି ଥରେଅଧେ ହେଇ କରିକି ଖାଇଦିଏ।